ହଁ। ହ୍ୟାଲୋ କଣ କରୁଛନ୍ତି?
ଏ ବସିଥିଲି ଆଉ ତମେ କଣ କରୁଛ?
ମୁଁ ହେଠି ବସିଥିଲି ରୋଷେଇ ପାଇଁ ପ୍ରିପାରସନ କରିଦେଇକି ଆସିଲି ଆମର ଏଠି ବର୍ଷା ଟିକେ ଉଠେଇଛି ତ। ଲେ ଲାଇନ୍ କରେଣ୍ଟ ପଳେଇଲା। ତ ମୁଁ କହିଲ ଟିକେ ଲଗେଇଦିଏ ଦିଦିଙ୍କ କତିକି ଟିକେ କଥା ହେଇଯିବା ଆଉ। ସକାଳ ଟିକେ କଥା ହେଇପାରିଲିନି। ଆଜ୍ଞା।
ହଁ ଏଟା ରୋଷେଇ।
ଆଜି ରୁଟି ହବ ଆଉ ଡାଲମା କରିବା ଆଉ।
ହଁ। ଆଉ ଦେହ ପା ଭଲ ଅଛି। ମୁଁଁ ଏଇ ବସିଥିଲି।
କଣ କହିଲେ
ଆପଣଙ୍କ ଦେହ କଣ ଖାଇ ଖାଇ ସାରିଲାଣି ତ
ଆଉ ରୋଷେଇ?
ସେ ଭାଇ ବା
ହଁ ରାତିରେ ରୁଟି ଖାଉଛନ୍ତି?
ହଁ
ହୁଁ ହୁଁ। ଆମର ଦେହ ଟିକେ ଭଲ ହୋଇ ମେଘ କୁ ବର୍ଷା ହେଇଗଲା ଆଗରୁ ଖରା ହଉ ବହୁତ ଜୋର ହଉଥିଲେ ସବୁଆଡୁ ଗାଧୁଆ ଖାଇବା ପଖାଳ ଏପଟ ସେପଟ ସବୁ ଦେହ ଟିକେ ଭଲ ନାହିଁ ଥଣ୍ଡା ଖାସ ଟିକେ ତଣ୍ଟି ବି ବସି ଯାଇଛି ଏମିତି ଟିକେ ଦେହ ହେଇଯାଇ ଛି ଖରାପ ଆଉ।
ଉଁ ଖରା ଦିନ କଥା ଯାହା ହେଲେ
ହଁ ଏଇ ଯୋଉ ଖରା ହେଲା ବର୍ଷା ହଉଛି ପୁଣି ଗୁଳୁ ଗୁଳ କରୁଛି ଖାଇବା ପିଇବା ବି ଟିକେ ଠିକ ଟାଇମ ଟେବୁଲ ହୁଏନି ପଖାଳ ଗରମ କୁ ଇଛା ହୁଏନି ଗରମ ଫରମ ଖାଇବାକୁ ପଖାଳ ଫଖାଳ ଖାଇଦଉ ଗାଧଉ ବି ଦି ଟାଇମ ଗାଧୋଇ ପଡୁ ଗରମ ଲାଗେ ଯେ ଆଉ ଆଉ କଣ କୁହ?
କଣ କହିଲେ?
ରଜ କେମିତି କାଟିଲା?
ହଁ ରଜ ତ ବହୁତ ଭଲରେ କଟିଲା ଦୋଳି ପୋଳି ହେଇଥିଲା ଭଲ ପିଠା ପଣା କରିଥିଲୁ ଭୋଜି ଫୋଜି ହେଇଥିଲା ଏଇସବୁ କରି କୁରାକି ଭଲ ସେ ଖିଆ ପିଆ କରିକି ଭଲ ସେଲିବ୍ରେସନ କରିଥିଲୁ ରଜ ଆଉ ଆଉ ତମେ କଣ କେମିତି ରଜ କଟେଇଲ?
ହୁଁ
ତାପରେ
ହ୍ୟାଲୋ ଆପଣ କୋଉଠି ଅଛନ୍ତି ଟିକେ ନେଟୱାର୍କ ପାଉନି ଟିକେ କଥା କଟି କଟି ଗଲା ଭଳିଆ ଶୁଭୁଛି
ଶୁଭିଲା ଏବେ ଟିକେ ନେଟୱର୍କ ନଥିଲା ଭଳିଆ କଟି କଟି କଟି ଗଲା ଭଳିଆ
ଏଇ ବର୍ଷା ହଉଚି ବାହାରେ ହଉ ସେଥିପାଇଁ ବୋଧେ ନେଟୱର୍କ ପ୍ରୋବେଲମ୍ ହଉଛି ଟିକେ ଆଉ
ହଁ ହଁ
ଶୁଣାଯାଉଥିଲା ସେତେବେଳେ କ୍ଲିଅର ରେ
କଣ କହିଲେ
ଏବେ ଶୁଣା ହଉଚି କ୍ଲିଅର ନା ନାଇଁ
ହଁ ଏବେ ଶୁଭିଲା ଏବେ ଶୁଭିଲା
ହୁଁ ଆଉ ଯାଇଥିଲୁ ସେଇଠିକି ଦୋଳି ସବୁ ପାଞ୍ଚ ଛଅ ପକାର ଲାଗିଥିଲା ଖେଳିଲୁ ତାପରେ ଯୋଉ ଛୋଟ ପିଲାଙ୍କ କମ୍ପିଟେସନ ହୋଉଥିଲା ଯୋଉ ମ୍ୟୁଜିକ ଚେୟାର ଆଉ ଯଉ ପୁଚି କବାଡି ସବୁ ପ୍ରାଇଜ ମିଳିଥିଲା ମିଡିଆ ବାଲା ସବୁ ଆସିଥି ଲେ ଏମିତି ବୁଲାବୁଲି କଲେ ରଜରେ ମାମୁଁ ଘର ହେରିକା ଯାଇଥିଲି ମାମୁଁ ଘର, ପିଇସି ଘର, ମାଉସୀଙ୍କ ଘର ଖାଇ ବୁଲିବୁଲା କି ଆସିଲି ଆଉ।
ହୁଁ ମୁଁ ବି ଯାଇଥିଲି ଘରେ ଛୁଟି ହେଲା ତ ବୋଲେ ସ୍କୁଲ ଛୁଟି ହେଇଯାଇଚି ଟ୍ୟୁସନ ବି ଛୁଟି ହେଇଗଲା ବୋଇଲେ ଚାଲ ଘର ଆଡେ ଟିକେ ରଜ ହେଲେ ମାନେ ମନେ ପଡେ ଘର ଆଡେ ଟିକେ ଚାଲ ବୁଲି ଆସିବା ବଲେ ଘର ଆଡେ ଟିକେ ଗଲେ ଭଲ କାହିଁକି ନା ହେ ଟିକେ ଗଲେ ଯାହା ହେଲେ ମା କାମ ଦାମ କରିଦିଅନ୍ତି ଆମକୁ ଏତେ କାମ କରିବାକୁ ଦିଅନ୍ତିନି ଆମେ ଖାଇକି ଟିକେ ବସୁ ବୁଲୁ କଥାବାର୍ତ୍ତା ହଉ ମାଙ୍କ ସାଙ୍ଗ ଟିକେ ସହଯୋଗ କରି ମିଶୁ କିନ୍ତୁ ମା ସବୁ କରିଦିଅନ୍ତି ଆମକୁ କୁହନ୍ତିନି କର ବୋଲିକି। ଆଉ ଏମିତ ବୁଲିବୁଲା କି ଟିକେ ଭଲ ଲାଗେ ବା ପ ଘରକୁ ଯେହେତୁ ଗଲେ ରଜ ମହୋତ୍ସବ କି ପୂଜା ପର୍ବପର୍ବାଣୀ ରେ ଭାରି ଖୁସି ଲାଗେ ଭଲ ଲାଗେ। ଏମିତି ଭଲରେ କଟି କୁଟାକି ରଜ ସେଲିବ୍ରେସନ କରିକି ଆସିଲୁ ଆଉ।
ଆଉ ଆଉ କଣ କୁହ। ତାପରେ ଆସୁ ଜିବା।
ହଁ ୟା ପରେ ତ ରଥଯାତ୍ରା ଭାବିଚି ଦେଖିଆ ରଥଯାତ୍ରା ତ ପୁରୀ ତ ଯାଇ ହବନି ମୋର ଗୋଟେ ଭଉଣୀ ଘର ଅଛି ଦେଖିଆ ଭାବିଚି ତା ପାଖକୁ ଯିବାକୁ ଯଦି ଭଗବାନ ଡାକନ୍ତି ସମୟ ହୁଏ ଯଦି ଯାଇକି ଟିକେ ବୁଲି ବୁଲାକି ଟିକେ ଦର୍ଶନ କରିକି ରଥ ଦୌଡି ଛୁଇଁକି ଟାଣିକି ଟିକେ ଆସିପାରିବି ତାଙ୍କ କୃପା ଲାଭ ହବ।
ଯାଇ-ଯାଇଚ କେବେ ପୁରୀ ଯୋଉ ଗୁଣ୍ଡିଚା କୁ
ଗୁଣ୍ଡିଚାରେ ହଁ ଯାଇଚି ପୁରୀତ ଯାଇପାରିନି ଏଇଠି ପାଖରେ ଆମ ଘର ପାଖରେ ମନ୍ଦିର ଅଛି ଠାକୁର ଅଛନ୍ତି ପୂଜା ହୁଏ ମୁଁ ସବୁ ବର୍ଷ ଟାଣେ ପାଖରେ ଦେଖେ ଆଉ ତମେ କେବେ ପୁରୀ ପୁରୀ ଯିବା ପ୍ଲାନିଂ ଅଛି?
ଯାଇଥିଲୁ ପ୍ରାୟ ସକାଳୁ ଯାଇଥିଲୁ ଆମେ ପ ଘ ବଳେ ତାପରେ ପହଞ୍ଚିଲଠୁା ଠାକୁର କିଛି ପହଣ୍ଡି ହେଇକି ଆସିନାହାନ୍ତି କିଛି ହେଇନାହାନ୍ତି। ଠିଆ ଏଇ ବଳରେ ପାଣି ଫାଣି ସବୁ ସ୍ପ୍ରେ ହୋଉଚି ତାପରେ ସବୁଆଡୁ ଚାପି ଦେଲେ ଚପଲ ଉପରେ ଚଢିଗଲେ ଆଇଲା ବେଲକୁ ଖାଲି ଗୋଡରେ ଆସିଲି। ଜୋତା ହଜିଗଲା ତାପରେ ଠାକୁରଙ୍କୁ ଯାହା ହୋଉ ଛୁଇଲୁ ଦେଖିକି ଆସିଲୁ ଆଉ। ଖାଇବା ପିଇବା ଦୋଉଥିଲେ ଆଉ ଦହି ପାଣି ଦୋଉଥିଲେ ଆଉ ପାଣି ସବୁ ଘର ଲୋକ ସେନ୍ସଲେସ ହେଇଯାଉଥିଲେ ତ। ସେଥିପାଇଁ
ହଁ ହଁ। ଏଇ କଣ ହୋଉଛିି କହିଲ ଏବେ ଯୋଉ ଭିଡତ ପ୍ରବଳ ହୋଉଚି ରଥଯାତ୍ରାରେ କିନ୍ତୁ ଯୋଉ ଗାଡି ମଟର ଏମିତି ଚଲଉଚନ୍ତି ଯିବାକୁ ବି ଭୟ ଲାଗୁଛି ଗାଡି ମଟର କୁଆଡେ ଏବେ ଆମର ଏଇଠି ଗୋଟେ ପା ଖରେ ଜଣେ ଯାଉଥିଲେ ତାଙ୍କର ଗୋଟେ ଅକେଜନ ଥିଲା ବୋଲେ ବ୍ରତ ଘର କରିବା ପାଇଁ ଉଁ ସେ ଯାଉଥିଲେ ତାଙ୍କର କପଡା ଫପଡା କିଣିକି ଆଣିବା ପାଇଁ ପାଖ ମାର୍କେଟ କୁ ବାଟରେ ତାଙ୍କୁ ଗାଡି ବାଡେଇ ଦେଲା। ବୋହୁତ ଦୁଃଖଦ କଥା କଣ କହିବା ଆଉ ବୋହୁତ ଦୁଃଖ ହେଇଗଲା ଦିଇ ତିନି ଜଣ ସ୍ପଟ ଡେଡ୍ ହେଇଗଲେ। ସେଥିପାଇଁ ଗାଁରେ ହଁ ମାନେ ଦି ଜଣ ହେଇଠି ସ୍ପଟ ଡେଡ ହେଇଗଲେ ଆଉ ଜଣେ ମେଡିକାଲ ରେ ଡେ ଏଇ ହେଲା ବହୁତ ଦୁଃଖତ କଥା ମାନେ ଜଣେ ଯାଉଛି କୋଉ ଖୁସି ମାହୋଲରେ ଘରେ ଗୋଟେ ଉତ୍ସବ ମୁଖର ବନ୍ଧୁବାନ୍ଧବ ସମସ୍ତେ ଆସିଛନ୍ତି, ବନ୍ଧୁବାନ୍ଧବ ଏକାଠି ହେଇକି ଗୋଟେ ଖୁସି ମାହୋଲ ବନେଇବା ପାଇଁ ଗୋଟେ ଦୁଃଖର ପାହାଡ ଭଗବାନ ଲଦିଦେଲେ।
ହୁଁ ସେଇଆ କିନ୍ତୁ
ହ ବା ବହୁତ ଦୁଃଖ ଲାଗିଲା ଭଲ ଲାଗିଲାନି ବୋଲି ଗାଡି ମଟରରେ ଯଦି ଚଲଉଛ ତମେ ଟିକେ ଦେଖି ଚାହିଁ ସ୍ପିଡ ଦେଖିକି ଲୋକମାନେ ଏ ସିନା ଚଲାନ୍ତା କାହାର ଜୀବନ ଚାଲି ଯାଉଛି, କାହା ପରିବାର ଉଜାଡି ଦଉଛ, କଣ ପାଉଛ ତମେ ମାନେ ଏଇ ଗାଡି ଏତେ ସ୍ପିଡ ଚଲେଇ, ଗାଡି ମଟର ଯିବାକୁ ବି ଭଲ ଲାଗୁଛି କୋଉଠିକି ଏମିତି ଗାଡି ଚଲାଉଛନ୍ତି ଯେ?
ତମେ ନିଜେ ଠିକ ଚଲେଇଲେ କଣ ହବ ପଛ ଲୋକ ଯଦି ଆସି ବାଡେଇବ ତମେ କଣ କରିପାରିବ କହୁନ।
ଆମେ ହଁ ସେଇଟା ତ ଆମ ସେଇମାନେ ଟିକେ ସଚେତନ ହେଲେ ଆଜି ଏଇ ଆକ୍ସିଡେଣ୍ଟ ଏଇ ଦୁର୍ଘଟଣା ଘଟନ୍ତା କି, କାହାର ପରିବାର ଛାରକାର ହୁଅନ୍ତା କି, ନା କାହାର ଅସୁବିଧା ହୁଅନ୍ତା, ସମସ୍ତେ ଠିକ ଠାକ୍ ଚାଲନ୍ତେ।
ହୁଁ ରାତି କହିଲ ତ ହ।
କିଛି ଲୋକଙ୍କର ଏମିତି ବେପୁରିଆ ଗାଡି ଚଲେଇବା ଆଉ ଡ୍ରିକିଂ ଡ୍ରିଙ୍କ କରିକି ଗାଡି ଚଲେଇବା ସେଥିପାଇଁ ଅନ୍ୟ ଲୋକର ଜୀବନ ବିପଦରେ ପଡୁଛି ଆଉ।
ହଁ
ତମେ ବି କାହାର ପରିବାର, କାହାର ସ୍ଵାମୀ, କାହାର ପୁଅ, କାହାର ଭାଇ, ସେ ସେମିତି ଥିବେ ତମେ ସେଇଟା ଭାବିକି ସିନା ଗାଡି ଟା ଚଲେଇଲେ ଏତେ ଅସୁବିଧା ହୁଅନ୍ତା କି?
ଯେ ବାଡେଇଲା ତାଙ୍କର କିଛି ହେଲା କି?
ଯିଏ ବାଡେଇଛି ତାର କିଛି ନାହିଁ, ତାର କିଛି ପ୍ରୋବ୍ଲେମ ନାହିଁ, ସେ ତାର ଖସିଗଲା, ଯାହାକୁ ବାଡେଇଲା ତାର ସବୁ ଉଜାଡ଼ିଗଲା।
ଓଃ ହୋ ଯିଏ ବାଡେଇଛି ତାର କିଛି ହେଇନି ନା ତାର ବି ଖଣ୍ଡିଆ ଖାବରା କିଛି ହେଇନି?
ସେ ତ ବାଡେଇ ଦେଇକି ଧକ୍କା ଦେଇ ଦେଇକି ତା ଗାଡି ନେଇକି ସେ ପଳେଇଲା ଆଉ।
ପଳେଇଛି, କୋଉ ବାଟେ ପଳେଇଲା କି? ବୁଝି ଯାଉଛି ସେ
ଗୋଟେ ନାଇଁ ଠିଆ ହେଇଛନ୍ତି ମାର୍କେଟରେ ଯିବା ପାଇଁ ଠିଆ ହେଇଛନ୍ତି ଗାଡି ଯାଉଛନ୍ତି ବାଇକ ରେ ତିନି ଜଣ ଆଙ୍କ ବସିକି, ସେପଟୁ ଟ୍ରକ କି କାର କଣ ବାଡେଇଛି ପର୍ଟିକୁଲାର ଜଣା ପଡନି, କିନ୍ତୁ ଲାଗୁଛି ଟ୍ରକ୍ ବାଡେଇଥିଲା ଭଳିଆ ଏତେ ଜୋରେ ଧକ୍କା ତିନି ଜଣଙ୍କୁ ଦେଇଛି ସମସ୍ତଙ୍କର
ଡେଥ ହେଇଯାଇଛି ମାନେ ହଁ ବଡ଼ ଗାଡ଼ି ବାଡେଇ ଥିବ।
କେଆଣି। ମାନେ ଘରେ ଖୁସିର ମାହୋଲ ବ୍ରତହର କରିବା ପାଇଁ ସବୁ ଯୋଗାଡ ଯନ୍ତ କଲା ବେଳକୁ ଦୁଃଖ ଦୁଖବ ସନ୍ଧ୍ୟାବେଳେ, ରାତି ପାଇଲେ ବ୍ରତ ହର ହେଇଥାନ୍ତା। ଏହାଠୁ ଦୁଃଖ, କଣ ଦୁଃଖଦ କରେ ପୁଣି ତାଙ୍କ ତୁ ଯେ ସେ ଗୋଟେ କ୍ୟାନସର ପେସେଣ୍ଟ। ସେ ପୁଅଝିଅ ହଁ ତାଙ୍କ ସ୍ୱାମୀ ଡେଡ ଗୋଟେ ହେଇଗଲେ ଏ ସ୍ଵାମୀଙ୍କ ଭଉଣୀ ଭାଣୀଜୀ।
ମାନେ ତାଙ୍କ ନଣନ୍ଦ।
ହଁ।
ହଁ।
ହଁ ଭଗବାନ ତାକୁ ତାଙ୍କ ଆତ୍ମାକୁ ସଦ୍ଗତିି ଦିଅନ୍ତୁ, ସେମାନେ ତାଙ୍କ ପରିବାରକୁ ସାହସ ଦିଅନ୍ତୁ, ସେମାନେ ସାମ୍ନା କରି ଭଲରେ ରୁହନ୍ତୁ, କଣ କରିବା ଏତେ ଦୁଃଖଦ ଘଟଣା ଭଗବାନ କାହାକୁ ଆଉ ନଦଉ।
ଦୁଃଖ ଲାଗିବ ଭଗବାନଙ୍କୁ ଡାକିପାରିବା ଆଉ କଣ କରିପାରିବା।
ଆଉ କଣ କୁହ।
ବ
ଆଜ୍ଞା।
ମୁଁ ଆପଣଙ୍କର
ଦେଖିବା ସମୟ ସୁବିଧା ଦେଖି ଦେଖିକି ଯିବା ପାଇଁ ତ ବହୁତ ଇଛା ଅଛି ମୋର ତ ଟିକେ ସବୁଆଡେ ବୁଲାବୁଲି କରିବାକୁ ମତେ ବହୁତ ତୁ ଭଲ ଲାଗେ କିନ୍ତୁ ସମୟ ଅଭାବ ସବୁଟାକୁ ଦେଖିକି ଯିବାକୁ ଟିକେ ପଡିବ ଆଉ ସମସ୍ତଙ୍କ ପୁଣି ଦେଖିବାକୁ ପଡିବ ପରିବାରକୁ ଦେଖ ଦେଖିବାକୁ ପଡିବ ଛୁଆକୁ ଦେଖିବାକୁ ପଡିବ ସମସ୍ତଙ୍କୁ ଦେଖିକି ସମୟ ସୁବିଧା ଦେଖି ଯିବାକୁ ପଡିବ ଆଉ ମାନେ ଗୋ ଭାରି ଇଛା କେନତି ସବୁଆଡେ ଟିକେ ବୁଲାବୁଲି କରିବା ପାଇଁ।
ହଉ। ହଉ ମା ରଖୁଛି ପରେ କଥା ଲାଗିବା।
ହଁ କଥା ହବା ପରେ।
ହଁ।
ହ